ହଁ ପ୍ରଣାମ ସାର୍ ଶୁଭ ସନ୍ଧ୍ୟା ଜୟ ଜଗନ୍ନାଥ।
ମାଲୋ ବୁଢ଼ୀଟେ ହେଇଥା।
କଁ କରୁଥିଲେ।
ଆଜ୍ଞା।
କଣ କରୁଥିଲେ?
ନାଇଁ ଏ ଛାତ ଉପରେ ବସିଛି ଆଉ କଣ କରିବା ମେଘ ଟିକେ ମେଘ ଟିକିଏ ହାଲକା ଛାଡ଼ିଛି ଏବେ ସୁଲସୁଲିଆ ପବନ ଦଉଛି। ଚିଆର ପକେଇକି ଛାତ ଉପରେ ବସିଛି ଆଉ।
ଆ ଆଚ୍ଛା ଭଲ କଥା କଥା ପ୍ରକୃତିକୁ ଉପଭୋଗ କରନ୍ତୁ।
ହଁ ହଁ ପ୍ରକୃତିକୁ ଉପଭୋଗ କରୁଛି ଆଉ ପ୍ରକୃତିର ମଜା ନଉଛି ଆଉ।
ଆଜ୍ଞା ଦେହ ପ୍ରତି ସ୍ଵାସ୍ଥ୍ୟ ପ୍ରତି ପ୍ରକୃତି। ଭଲ।
ହଁ। ନାଇଁ ଏଇ ବସିଛି ଗୁଡ଼ା ନେଚର ଗୁଡ଼ା ଭିଉ ଗୁଡ଼ା ମଜା ନଉଛି ଟିକେ ବସିକି ଆଉ ୲
ହଁ ନିଅନ୍ତୁ ଫଟୋ ଫଟ ଉଠେଇକି ଷ୍ଟାଟସ୍ ଫାଟସ ପକୁଅନୁ।
ନାଇଁ ଆଜ୍ଞା ଷ୍ଟାଟସ୍ ପକେଇଲେ ବା ଲୋକ ସବୁ ନଜର ପକେଇ ଦେଉଛନ୍ତି ଏଥରକ। ମୁଁ ସେଥିପାଇଁ ଷ୍ଟାଟସ୍ ଫାଟସ୍ ବେଶୀ ବେଶୀ ଦଉନି। ଲୋକମାନଙ୍କ ନଜର ଏବେ ଖରାପ ନଜର ପକାଇ ଦଉଛନ୍ତି ତା ପରଦିନ ଦେହ ଖରାପ ହେଇଯାଉଛି।
ହୁଁ।
ସେଥିପାଇଁ ଆମେ ଷ୍ଟାଟସ୍ ବେଶୀ ଦେଉନୁ ଆ ଫଟୋ ଫଟ ବି ବେଶୀ ଉଠାଉନୁ। ହଁ ମୁଁ ଠିକ କଥା କହିଲି ଠିକ କଥା କହିଲି ନା ନାଇଁ?
ହଁ ହଁ ଜିବର ନଜର ଅଛି। ମ ନାହିଁ ବୋଲି ଆମେ
ସୁ
ହ୍ୟାଡ଼।
ନା ଆପଣଙ୍କ କଥାଟା ଟିକେ ଶୁଭୁନି କ୍ଲିଅର ଆପଣ ଟିକେ ଟାୱାର ଯାଗାକୁ ଆସନ୍ତୁ।
ମୁଁ ବାଲକୁନି ଆଜ୍ଞା ମୁଁ ବାଲକୁନିରେ ଅଛି ଆଉ କେତେ ଉପରକୁ ଯିବି?
ଆଜ୍ଞା ଆକାଶକୁ ପଳା।
ତ ଯଦି ଆଉ ମନୁଷ୍ୟ ଯାଇଥାନ୍ତା ଆଉ କୌଣସି କଣ ଭୂ ପୃଷ୍ଠରେ ଥାନ୍ତା ସେ ପା କୋଉଠୁ ଆକାଶକୁ ଯାଇଥାନ୍ତାଣି। ସେଇଥିପାଇଁ ବା କେତେ ମହାକାଶ ଛଡା ହଉଛି ସବୁ ମିଶାଇଲେ ପୁଣି ଆପଣ ଜାଣିନାହାନ୍ତି ବୋଧେ ଚନ୍ଦ୍ରାୟଣ। ୱାନ୍ ଟୁ ସବୁ ଛଡା ହଉଛି।
ଆଚ୍ଛା ନାଇଁ ଶୁଣନ୍ତୁ ଆପଣ ଯୋଉ କହୁଛନ୍ତି ମୁଣ୍ଡ ଗରମ କଥା ସେଇଟା କଣ ସତ?
ହଁ ସେଟା ସତ ଆଚୁଅଲି ଶୋଇଥିଲା ବେଳେ ମୁଁ କାହା କ ତ ଭାବେନି ଶୋଇଛି ମାନେ ଶୋଇଛି। ସମୟ କାଢିପାରେ କିନ୍ତୁ ଶୋଇ ସମୟ
ଆଚ୍ଛା। ନା ନା ଶୁଣନ୍ତୁ ଆପଣ ଯୋଉ ମୁଣ୍ଡ ଗରମ କଥାଟି କହିଲେ। ମୁଁ ଭଲ କଥା ଆଜ୍ଞା କହୁଥିଲି ଆପଣଙ୍କୁ। ସେତବେଳେ। ସେତେବେଳେ ସିନା ଉଁ ମଧ୍ୟାହ୍ନ ଭୋଜନ ବେଳେ ମୁଁ ଆପଣଙ୍କୁ ଅଲଗା କଥା କହୁଥିଲି। କିନ୍ତୁ ଏ ଆଉ ଗୋଟେ ଥର ଆପଣ ଯେତେବେଳେ ଶୋଇଥିଲେ ଭଲ କଥା ଆଜ୍ଞା କହୁଥିଲି। ଭଲ କଥାରେ ବି ଆପଣଙ୍କର ମୁଣ୍ଡ ଗରମ ହେଇଗଲା।
ଆଜ୍ଞା ଯେତେ ଭଲ କଥା ହେଲେ ବି ଶୋଇଲା ବେଳେ ଯେତେ ଭଲ କଥା ହେଲେ ସେଟା ଖରାପ ଲାଗେ। କାହାକୁ ନ ଲାଗିଲେ ସେଟା ମତେ ଲିଲ ମୋ ବ୍ୟତିତ।
ଆଚ୍ଛା ଆପଣଙ୍କ ବ୍ୟକ୍ତିତ୍ଵ ଆପଣଙ୍କୁ ମୁଣ୍ଡ ଗରମ ହେଲା ଆପଣଙ୍କର। ଏଇ ସବୁ ଯୋଉ ଛୁଆ କହନ୍ତି ସବୁ ମୋର ମୁଣ୍ଡ ଗରମ ହେଇଯାଉଛି।
ଶୋଇଥିଲେ।
ନାଇଁ ନାଇଁ ମୋର ମୋର କେବେ ଶୁଣନ୍ତୁ ମୋର ମୋର। କେବେ ମୁଣ୍ଡ ଗରମ ହୁଏ ନା ଏଇସବୁ ଯେଉଁ ବକେଟ ବକେଟ ଛୁଆ କହୁଛନ୍ତି ହଁ ଶୁଭିଲା।
ହଁ।
ହଁ ମୁଁ କହିଲି ଯଉବୁ ବକେ ବକେଡେ ଛୁଆ କହୁଛନ୍ତି ମୁଣ୍ଡ ଗରମ ହେଇଗଲା କଣ ତମର ଟେନସନ କଣ ତମର। ଖାଉଛ ପିଉଛ ଏଇନା ବସଛ ଘରେ ପାଠଶାଠ ପଢୁଛ ଭଲ ମନ୍ଦ ମୁଣ୍ଡ କାାଇଁ ଗରମ ହଉଛି ତମର। କଣ ତମେ ମାନେ କଣ? କିଛି କିଛି ଟେନସ ନାହିଁ ଆପଣଙ୍କର। ଆପଣ କଣ ପାଇଁ ମୁ ଗରମ ଆପଣଙ୍କର ରହୁଛି ନା। ମୁଁ ଆପଣଙ୍କ କ କଥା କହୁନି ମୁଁ ହେଟା କହୁଛି ମାନେ ଏମତି କଥାକୁ ବୁଝିଲେ।
ଆଛା।
ହାଲୋ।
ଆଜ୍ଞା କହୁନ ମୁଁ ଆପଣ କହିଲେ ଆପଣ କେବେ ରାଗନ୍ତିନି। ଆପଣ ସୋଇ ଆପଣ ସୋଇଥିବେ ଆପଣଙ୍କ ଉପ ନେଇ ଗୋଟେ ବା ଆପଣଙ୍କୁ ବିରକ୍ତ ଲାଗିବନି।
ଆଜ୍ଞା ବିରକ୍ତ ଲାଗିବ ମାନେ କଣ? ମୁ କଣ ପାଣି ବାଲ୍ଟି କଥା ଏଠି ଉଠିଲା କଣ ପାଇଁ। ମୁଁ ଆପଣଙ୍କୁ କୋଉ କଥା କହୁଛି ଆପଣ କେଉଁ କଥାକୁ କୋଉଠି ନେଇ ପୁରଉଛନ୍ତି। ଆପଣ
ଆପଣ
ପାଣି ବାଲ୍ଟି ପାଣି ବାଲ୍ଟି କଥା ଏକଥା ଅଲଗା। ଶୁଣନ୍ତୁ ପାଣି ବାଲଟି ପାଣି ବାଲ୍ଟି କଥା ଏକଥା ଅଲଗା। ଦୁଇଟି ଭିନ୍ନ କଥା।
କଥାଟା ପୁରା ଶୁଣୁନାହାନ୍ତି ଭିନ୍ନ କଥା କୋଉଠି। ଶୋଇଲା ବେଳେ ଯେ କେବଳ ପାଣି ଟା ମାନେ ଆମକୁ ମୁଁ ଡିଷ୍ଟର୍ବ କଥା କହୁଛି ଡିଷ୍ଟର୍ବ ହେଲେ ଶୋଇଲା ବେଳେ ମତେ ବିରକ୍ତ୍ ଲାଗେ। ବ ଯେ ଆପଣ କି ପାଣି ଢାଳିକି ଆପଣ ଉଠେଇ ହେ ନା ନାଇଁ ଶୋଇଥିଲା ବେଳେ ନିଦ ଟା ଭାଙ୍ଗିଗଲେ କେମିତି ଲାଗିବ ଆପଣଙ୍କୁ।
ହଁ। ଠିକ୍ କଥା ଆପଣ ଠିକ୍ କଥା କହିଲେ ହଁ।
ଆ ବୁଝିବାକୁ ଚେ ଷ୍ଟା କରିବେ ନା ଆଉ।
ଆଜ୍ଞା।
ଆପଣ ବୁଝିବାକୁ ଚେଷ୍ଟା କରିବେ ନା ଆଉ। ହାଲୋ।
ହଉ ଆଜ୍ଞା ହଁ ମୁଁ ଆ ବୁଝୁଛି ମୁଁ ବୁଝିବାକୁ ଧୀରେ ଧୀରେ ଧୀରେ ଧୀରେ ବୁଝି- ବୁଝୁଛି। ଆଜ୍ଞା ବୁଝିବା ପୁଣି ଟାଇମ୍ ଲାଗିବ ନା ନାଇଁ ହଠାତ୍ ଯୋଉ ହଟା ହଠାତ୍ ବୁଝି ହେଇଯିବ କି? ଯୋଉ ଜିନିଷଟା ବି ହଉ ବୁଝିଲେ କି ଆପଣ। ହାଲୋ ଆପଣ ଯେଉଁ ମ୍ୟାଥ୍ ସାର୍ ଯେତେବେଳେ ମ୍ୟାଥ୍ସ୍ ଶୁଣନ୍ତୁ ମ୍ୟାଥ ସାର୍ ଯେତେବେଳେ ଆପଣଙ୍କୁ ମ୍ୟାଥ୍ ବୁଝଉଛନ୍ତି ଆପଣ କଣ ଏକାଥରେ ଧରି ଦଉଛନ୍ତି କି ଆପଣଙ୍କୁ ଟାଇମ ଲାଗୁଛି ନା ନାଇଁ ଆପଣଙ୍କୁ ସମୟ ଲାଗୁଛି ନା ନାଇଁ। ଜିନିଷ ହେଲା ସେଇଆ ବୁ
ମ୍ଯା ମ୍ୟାଥ ଧରିବା ପାଇଁ ମତେ ସମୟ ଲାଗେନି
ଆଚ୍ଛା ଆଚ୍ଛା ତମର ମ୍ୟାଥ ଭଲ ହୁଏ ନା କ
ହୁଁ।
ହାଲୋ ମୁଁ କହିଲି ମ୍ୟା ଭଲ ହୁଏ ଆପଣଙ୍କର ଆଛା। ଆଚ୍ଛା ଆଉ ଆପଣ ତ ଫୁଲ ଷ୍ଟପ୍ ଲଗେଇଦେଲେ। ଆଉ କଣ ରଖିଛନ୍ତି କି ଆପଣ? ହାଲୋ। ଶୁବୁନି।
ଶୁବୁଛି କହନ୍ତୁ।
ହଁ ମୁଁ କହିଲି ଆପଣ ତ ଫୁଲଷ୍ଟପ୍ ହଁ ମୁଁ କହିଲି ଆପଣ ତ ଫୁଲ ଷ୍ଟପ୍ ଲଗେଇଦେଲେ ଆଉ। ବାକିଅ ର ବାକିଅର ଶେଷରେ ଯେମତି ଫୁଲଷ୍ଟପ୍ ଲାଗେ ସେମିତି ଆପଣ ଲଗେଇଦେଲେ ଆଉ।
ତ ଆମାର ପରୁଷ। ଯୋଉ ବାକ୍ୟ ଟା ଆପଣ ଲେଖୁଛନ୍ତି ତାପରେ
ଫୁଲ୍ ଷ୍ଟପ ଟା ଦେଲେ ସେଇ ଫୁଲ୍ ଷ୍ଟପ ଟା ସେଇଠି ମାନେ ସେଇ ବାକ୍ୟଟା ଶେଷ ହେଇଯାଉଛି କିନ୍ତୁ ଫୁଲ୍ ଷ୍ଟପ ପରେ ଆଉ ଗୋଟେ ବାକ୍ୟ ନୂଆ ବାକ୍ୟଟା ଆରମ୍ଭ ହୁଏ ଆପଣଙ୍କର ବୁଝିବା ଉଚିତ ନା ଆଉ।
ଆଚ୍ଛା ଆଚ୍ଛା ନୂଆ ବାକ୍ୟଟେ ଆର ନୂଆ ବାକ୍ୟଟେ ଆରମ୍ଭ ହେବାକୁ ଯାଉଛି ଆପଣଙ୍କ କହିବାର ଅର୍ଥ
ହଁ ତମକୁ ମୋ ଭଏସ ଟା ଠିକ ଯାଉଛି ତ ନା ଶୁଣା ଯାଉନି ଭଏସ ଟା?
ହଁ ଶୁଭୁଛି ଆଜ୍ଞା ଠିକ୍ ଠାକ୍ ଶୁଭୁଛି କେତେବେଳେ କେମିତି ଟିକେ କଟିଯାଉଚି ଆଉ। ମୋ କଥା ଆପଣଙ୍କୁ ଠିକ ଠାକ୍ ସୁବୁଛି ନା? ହଁ ମୋ କଥା ଆପଣଙ୍କୁ ଠିକ୍ ଠାକ୍ ଶୁବୁଛି ନା? ହଁ କେବଳ ଆପଣଙ୍କ କଥାଟା ହିଁ ମୋତେ ଟିକେ ଠିକ୍ ଠାକ୍ ଶୁଭୁନି।
ଆଚ୍ଛା ଆଚ୍ଛା।
ଆଜ୍ଞା ହଁ କୁହନ୍ତୁ ଆପଣ।
କହୁନାହାନ୍ତି ମୁଁ ଅଛି କୁହନ୍ତୁ କୁହନ୍ତୁ କୁହନ୍ତୁ ଆପଣ
ଆପଣଙ୍କର ଶୁଣନ୍ତୁ ଆପଣଙ୍କର କହିବାର ଅର୍ଥ ଫୁଲ ଷ୍ଟପ୍ ଟା ଲଗେଇଲେ ବାକ୍ୟର ଶେଷ ହୋଇଯାଏ ନାହିଁ ବାକ୍ୟଟି ଆରମ୍ଭ ହୋଇଥାଏ।
ହଁ ବୁଝି ନବାକୁ ହବ ଆମେ ଯୋଉ ଉଁ ପ୍ରକାରର ଉତ୍ତର ଚାହିଁବା ଆମେ କଥାଟାକୁ ସେଇଭଳି ଭାବେ କରିଦେଲେ। ନିଶ୍ଚିନ୍ତ ଉତ୍ତର ସେଇଭଳି ଭାବେ ଆସିବ ବୁଝିପାରିଲେ ମୁଁ କଣ କହିଲି?
ଆଚ୍ଛା ହଁ।
ତେଣୁ ଆପଣ ଯାହା ଇଚ୍ଛା କର
ଫୁଲ୍ ଷ୍ଟପ୍ ଲାଗିଲା ମାନେ ଫୁଲ୍ ଷ୍ଟପ୍ ଲାଗିଲା ମାନେ ଗୋଟେ ନୂଆ ଶୁଣନ୍ତୁ ଫୁଲ୍ ଷ୍ଟପ୍ ଲାଗିଲା ମାନେ ଗୋଟେ ନୂଆ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛି।
ହୁଏତ ସେଇଟା ପାରାଗ୍ରାଫ୍ ର ଗୋଟେ ପଦର ଆରମ୍ଭ ଯଦି ହେଇଥିବ ତାହେଲେ ତାପରକୁ ବାକ୍ୟ ଥିବ। ଯଦି ସେଟା ପାରାଗ୍ରାଫ ବା ଗୋଟେ ପଦର ଶେଷ ଅକ୍ଷର ମାନେ ଶେଷ ସେଣ୍ଟେନ୍ସ ବା ଶେଷ ବାକ୍ୟର ଆଉ
ଆପଣଙ୍କୁ କଣ ଲାଗୁଛି ଆପଣ ଆପଣଙ୍କୁ କଣ ଲାଗୁଛି ଶୁଣନ୍ତୁ ଆପଣଙ୍କୁ କଣ ଲାଗୁଛି ଏ ଫୁଲଷ୍ଟପ୍ ଟା ମାନେ ଫୁଲଷ୍ଟପ୍ ପରେ ବାକ୍ୟ ଅଛି ନା ଏଇଠ ବାକ୍ୟ ଶେଷ।
ନାଇଁ ଆଜ୍ଞା ବାକ୍ୟ ମୁଁ ଲେଖିବାକୁ ଆଉ ଚାହୁଁନି। ଜଗନ୍ନାଥଙ୍କ ପାଖରେ ସମର୍ପିତ ଜେଣୁ ବାଖ୍ୟା କୁ ସେଇଠି ରଖିବାକୁ ମୁଁ ଚାହୁଁଛି। ବୁଝିପାରିଲେ ତ ମୋ ଲକ୍ଷ୍ୟ କିଛି ଅଲଗା ଆପଣଙ୍କ ଲକ୍ଷ୍ୟ କିଛି ଅଲଗା।
ଆପଣ ଆପଣ ଶୁଣନ୍ତୁ ଆପଣ କେତେବେଳେ କହୁଛନ୍ତି ବାକ୍ୟଟି ଆରମ୍ଭ ପୁଣି କେତେବେଳେ କହୁଛନ୍ତି ବାକ୍ୟ ଟି ଏଇଠି ଶେଷ ଆଜ୍ଞା ମୁଁ ବୁଝିବି କଣ ମୁଁ ମାନେ କଣ କହିଲେ ପୁରା ମୁ ପୁରା ପାଗେଳା ହେଇଗଲିଣି।
ଆପଣଙ୍କୁ ବୁଝିବାକୁ ପଡ଼ିବ ଯେ ମୁଁ କଣ କହିଲି ଆପଣଙ୍କୁ ଆପଣ ଯୋଉ ଭଳି ଭାବେ ଉତ୍ତର ଆ ସା କରନ୍ତି ମୁଁ ମୋର ସେଇ ଗୋଟେ କଥାକୁ ସେଇଭଳି ଭାବେ ଉତ୍ତର ମାନେ ଦେଇଦେବି‌। ଆପଣ ଯାହା ଆଶା କରନ୍ତି‌।
ଆଚ୍ଛା। ହଉ ଛାଡ଼ନ୍ତୁ ଆପଣ ସେ କଥା। ଆଉ ଆପଣଙ୍କ ବାରିରେ କଣ ସବୁ ଲାଗିଛି ଭଲ ମନ୍ଦ?
ନାଇଁ ଆଜ୍ଞା ଆମର ବାରିରେ ଲାଗିନି କିଛି। ଏମିତି ଗଛ ଏମିତି ସବୁ ଅଛି କଲରା ଗଛ ଗୋଟେ ଲାଗିଛି ସେଥିରେ କଲରା ଆସୁଛି ଆଉ ଗଛ ହେରିକା ହଁ ହଁ ଆତା ଗଛ ଅଛି।
ଆଛା। ଆଛା, ଆଉ ପରିବାପତ୍ର ସବୁ ଭଲ ମନ୍ଦ ସବୁ କିଣା ହେଉଚି ବାହାରୁ।
ଆଜ୍ଞା ଆଜ୍ଞା ଆମର ସବୁ ଗ୍ରୋସରି ବାବା ବଜାର ଉପରେ ଅଛନ୍ତି ତ ସେ ଆସିଲା ବେଳେ ଆଣି ଆସନ୍ତି।
ଆଛା। ଓହୋ ଆଉ ଆପଣଙ୍କ ରାତିକି ଆଜି କଣ ହେବ? ରୁଟି ସେ ଜନ୍ତା ରୁଟି ହେବ ନା ନାହିଁ ଆପଣର ନର୍ମାଲ ରୁ
ନାଇଁ ନାଇଁ ଆମର ସବୁଦିନେ ରୁଟି ବୁଟି କିଛି ହୁଏନି, ପ୍ରାୟତଃ କେବେ କେବେ ହେଇଯାଏ ଯ ବର୍ଷ ଫାସ ପାଗ ଦେଇଥିବ କି ଖବାକୁ ଇଛା ହେଇଥିବ, ସେଇଦିନ ହୁଏ ନହଲେ ନର୍ମାଲ ସବୁ ଭାତ ଖାଇଦଉ ରାତିରେ।
ହଁ ନାଇଁ ମୁଁ ଟିକେ ଖାଲି ଅଧିକା ଟିକେ ଭାବି ଦେଇଥିଲି ବୁଝିଲେ ଆପଣ ଏଇ ଯୋଉ ରିଲିଜନ କାଷ୍ଟ କଥାଟି ମୋ ସହିତ ଗେଲ ଗେଲ ଖେଲି ଦେଲନା
ଆଛା ଆଜ୍ଞା କହୁନାହାନ୍ତି ମତେ ସବୁ ଓହୋ ଭାବିବାଟା ତ ଦେହ ପ୍ରତି ଭାବିବାଟା ତ ଦେହ ପ୍ରତି କ୍ଷତିକାରକ ଆଉ, ଭାବିବାଟା ଦେହ ପ୍ରତି କ୍ଷତିକାରକ।
ହଁ ନାଇଁ ଆପଣ ଯେଉଁ ମୋ ସହିତ ମଜାକ କରିଥିଲେ ନାଁ ଏ ଯେଉଁ ରିଲିଜିନ୍ କାଷ୍ଟ କଥାକୁ ନେଇକି ଆଉ ମୁଁ ସେଥିପାଇଁ ଟିକେ ସିରିଏସ୍ ହେଇଯାଇଥିଲି ଆଉ ଟିକେ ଦେହକୁ ନେଇଯାଇଥିଲି ଆଉ
ନାଇଁ ନାଇଁ
ମୁଁ କଥାଟା ଦେହକୁ ଆପଣ ଆଜ୍ଞା ନେବେନି ମୁଁ ସବୁବେଳେ ହିନି ମଜା କରିଥାଏ ମୁ ଏଥିରେ କିଛି ଭାବିବାର ନାହିଁ।
ଆଛା ଆଉ ଆପଣ କହୁଥିଲେ ବନ୍ଧୁଠୁ ବଡ ସମ୍ପତ୍ତି ନାହିଁ, ଏଇଟା କଣ ସତ କଥା।
ହଁ ସବୁଠୁ ଭଲ ଗୋଟେ ସମ୍ପର୍କ ହଉଛି ବନ୍ଧୁ ସମ୍ପର୍କ। ଯଦି ତାକୁ ବନ୍ଧୁ ସମ୍ପର୍କ ଟାକୁ ଠିକ ଭାବେ ନିଭେଇ ପାରିଲୁ ତାହେଲେ ଜୀବନ ଥିବା ଯାଇଥିବ ନାଇଁ ଯଦି ତ କୌଣସି ପ୍ରକାର ଅବିଶ୍ଵାସ, ତାପରେ ସ୍ୱାର୍ଥପରତା ସେ ଭିତରେ ମିଶିଲା
ହଁ ଅ ଆଛା ଆପଣଙ୍କୁ କଣ ଲାଗୁଛି ବନ୍ଧୁତା ଟିକିବ ନା ଟିକିବନି
କେଜାଣି, ମୁଁ ଆଜ୍ଞା କହିପାରିବିନି କାରଣ ମୁଁ ତ ଯୋଉ ଜିନିଷ ଭାବିଛି ବୋଧେ, ତାର ଓଲଟା ହେଇଛି। ମୁଁ ବୋଧେ ଜଗନ୍ନାଥଙ୍କୁ ଯାହା ଯାହା ମାଗିଛି ସେ ବୋଧେ ମୋତେ ଦେଇନାହାନ୍ତି ତେଣୁ ମୁଁ ମୋର ବେ ମାନେ ବକ୍ତବ୍ୟ ଟା ଏଇଠି ଦେଲେ ବୋଧେ ଉଚିତ ହବନି।
ହଁ ହଁ ନାଇଁ ମୁଁ ସେ କହୁନି ଆପଣଙ୍କୁ ବକ୍ତବ୍ୟଟା ଦିଅନ୍ତୁ ଆପଣ ଆପଣ ମନସ୍କାପନ ଆପଣ ମନର କଥା ଟା ଅଲଗା ବାଟରେ ଆପଣ ବି କହିପାରନ୍ତି ଆଉ ଶୁଣନ୍ତୁ ହାଲୋ ଟାଇମ୍
ଆଜ୍ଞା, ନାଇଁ ହଁ ହେଇଗଲାଣି ହେଲେ ହ ମୋର କଣ ଛଅ ମିନିଟ୍ ହଁ ହେଇଗଲାଣି ହେଇଗଲାଣି। ଭୁଲ ଭଲ ଦେଖୁଚି ଟିକ ତ ହେଇଗଲାଣି ସମୟ।
ଆଜ୍ଞା ଆଜ୍ଞା।